। ହ୍ୟାଲୋ, ନମସ୍କାର।
ନମସ୍କାର। କଣ କରୁଛନ୍ତି?
ହେଇ ମୁଁ ଏବେ ଉଠିଲି। ଆପଣ କଣ କରୁଛନ୍ତି?
ମୁଁ ମଧ୍ୟ ଏବେ ଉଠିଲି। ଆଉ?
କେମିତିଆ ଅ ଆପଣଙ୍କ ଦେହ ଏବେ ଭଲ ଅଛି?
ହଁ, ମୋ ଦେହ ବି ଭଲ ଅଛି।
ଆଉ ଆପଣ କେମିତି ଅଛନ୍ତି?
କିଏ?
ଆଉ ଆପଣ କେମିତି ଅଛନ୍ତି?
ହଁ, ମୁଁ ବହୁତ ଭଲ ଅଛି। ତମେ କେମିତି ଅଛ?
ଆଜି ଆମେ କୋଉ ବିଷୟରେ କଥା ହେଇଥାନ୍ତେ?
ଆଜି ଆମେ ସମୟ-ସମୟର ସଠିକ ବ୍ୟବହାର ବିଷୟରେ କଥା ହେବା।
ହଁ ହଁ।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
ତମେ ତମେ ସମୟର ସଠିକ୍ ବ୍ୟବହାର ବିଷୟରେ କିଛି ଜାଣିଛ?
ହଁ।
ତ କଣ ଜାଣିଛ ମୋତେ ଟିକେ କହିବ?
ହଉ ଠିକ ଅଛି କହୁଛି। ସମୟ ହଉ ଚି ମଣିଷ ଜୀବନର ସବୁଠୁ ଗୋଟେ ମୂଲ୍ୟବାନ ସମ୍ପଦ। ଠିକ କହିଲି ନା?
ହଁ, ଠିକ କହିଲ।
ହଁ, ଧନ, ସମ୍ ପତି କିମ୍ବା ଅନ୍ୟ କିଛି ହରାଇଲେ ଆମେ ଫେରି ପାଇବା। କି ନ୍ତୁ ଥରେ ଯଦି ଗୋଟେ ସମୟ ଚାଲି ଯାଇଥିବ, ତାକୁ ଆମେ କେବେ ଫେରେଇ ପାରିବା ନାହିଁ। ହଁ। ନା ନା।
ମୁଁ ମଧ୍ୟ ସମୟର ସଠିକ୍ ବ୍ୟବହାର ଯୋଉ କହୁଛ, ସେ ଥିପାଇଁ ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ। ହଁ। ଛାତ୍ର ଜୀବନରେ ସମୟର ସଠିକ୍ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ।
ସମୟ ସଦୁପଯୋଗ କଲେ ଆମେ ପଢ଼ାଶୁଣାରେ ସଫଳତା ଲାଭ କରିବା। କରିବା ତା କଣ କହୁଛ?
ହଁ ଠିକ କହିଁଲ ଯୋଉ ଛା ଯେଉଁ ନିୟମିତ ପଢ଼ନ୍ତି ଏବଂ ସମୟର ମୂଲ୍ୟ ବୁଝନ୍ତି ସେମାନେ ଜୀବନର ଜୀବନରେ ଉନ୍ନତି ମଧ୍ୟ କରନ୍ତି।
ହଁ, ତମେ ଠିକ କହିଲ। କିନ୍ତୁ ଆଜିକାଲି ଅନେକ ଛାତ୍ରଛାତ୍ରୀ ମୋବାଇଲ ଫୋନ ସୋସିଆଲ ମିଡ଼ିଆ ଓ ଅନ୍ୟାନ୍ୟ ଅନ୍ୟାନ୍ୟ କାମରେ ବହୁତ ସମୟ ନଷ୍ଟ କରୁଛନ୍ତି। ନା କଣ?
ହଁ, ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ, ସମୟ ଅପରିଚ ସମୟର ଅପଚୟ ଆମର ଆମର ଲକ୍ଷ୍ୟକୁ ମଧ୍ୟ ଦୂରେଇ ଦିଏ।
ତେବେ ସମୟର ସଠିକ୍ ବ୍ୟବହାର ପାଇଁ ଆମେ କଣ କରିବା ଉଚିତ?
ପ୍ରଥମେ ଆମକୁ ଏକ ସମୟ ସାରଣୀ ପ୍ରସ୍ତୁତ କରିବା ଉଚିତ। ଏବଂ ସେଇ ଅନୁସାରେ କାମ କରିବା ମଧ୍ୟ ଉଚିତ।
ଠିକ କହିଲ, ପଢ଼ା, ଖେଳକୁଦ, ବିଶ୍ରାମ ଅନ୍ୟାନ୍ୟ କାମ ପାଇଁ ମୋ ନିର୍ଦ୍ଦିଷ୍ଟ ସମୟ ରଖିବା ମଧ୍ୟ ଆବଶ୍ୟକ। ନା କଣ?
ଅଳସ ଅ ଅଳସତା ଓ କାମକୁ ପରେ କରିବାର ଅଭ୍ୟାସ ଛାଡ଼ିବା ମଧ୍ୟ ଜରୁରୀ।
ହଁ, ସମୟର ସଦୁପଯୋଗ ଆମ ଶୃଙ୍ଖଳିତ ପରିଶ୍ରମୀ ଓ ଦାୟିତ୍ୱବାନ କରେ।
ହଁ ମହାନ ବ୍ୟକ୍ତି ମାନେ ସମୟର ମୂଲ୍ୟ ବୁଝି ପାରୁଥିବାରୁ, ଆଜି ସପ ସଫଳତାର ଶିଖରରେ ପହଞ୍ଚି ଯାଇଛନ୍ତି। ଯୋଉମାନେ ସମୟର ସ ସ୍ରୋତକୁ ବୁଝିଛନ୍ତି ସେମାନେ ସେଇ ହିସାବରେ ଏକ ସାରଣୀ ପ୍ରସ୍ତୁତ କରି, ସେମାନେ କାର୍ଯ୍ୟ ମଧ୍ୟ କରିଛନ୍ତି।
ହଁ, ମୋ ମତରେ ପ୍ରତ୍ୟେକ ମଣିଷ ପ୍ରତିଟି ମୁହୂର୍ତ୍ତର ମୂଲ୍ୟ ବୁଝିବା ଉଚିତ।
ମୁଁ ମଧ୍ୟ ସେଇ କଥା ଭାବେ, ସମୟର ସଠିକ ବ୍ୟବହାର ହିଁ ସଫଳତା ଓ ସୁନ୍ଦର ଜୀବନର ଚାବିକାଠି। ଆଚ୍ଛା ତମେ ତମ ସମୟକୁ କେମିତି ସୁ ସଦୁପଯୋଗ କର?
ମୁଁ ମଧ୍ୟ ମୋ ସମୟର ସଦୁପଯୋଗ କରେ। ଯେପରିକି, ସଖାଳୁ ଛଅଟାରୁ ଉଠିଲି। ଆଉ କୌଣସି ପ୍ରକାର ବିଶ୍ରାମ ନକରି ସଖାଳୁ ଉଠି ଦାନ୍ତଟିକୁ ଘଷି ଇ ଦେଇ ପାଣି ପିଦେଇ ଆଉ ସବୁ ଅନ୍ୟାନ୍ୟ କାମ ସାରି ଦେଇ ମୁଁ ମୋର ଖାଇବା ପ୍ରସ୍ତୁତିରେ ଲାଗିଗଲି। ଖାଇବା ପ୍ରସ୍ତୁତି ସରିବା ପରେ, ମୁଁ ମୋର ଖାଇଦେଇ, ମୁଁ କାମରେ ଲାଗିଯିବି ଯେପରିକି ବ୍ୟାୟାମ, ମୁଁ ଏବେ ବ୍ୟାୟାମ କରିଥିଲି। ହଉ, ଏବେ ମୁଁ ଆପଣଙ୍କ ସହ ମୋ ବିସ ଯୋଉ ପାଠ ବିଷୟରେ କଥା ହଉଛନ୍ତି, ସମୟ ବିଷୟରେ ସେ ଉପରେ ମଧ୍ୟ ଲାଗି ପଡ଼ିଛି। ଆଉ, ଆଗକୁ ଏ କାମ ସରିଲେ ଅନ୍ୟାନ୍ୟ କାମ ଯେଉଁ ମୋର ରହିଛି ସମୟ ଅନୁସାରେ ମୁଁ କରିଦେବି। ସମୟକୁ ମୁଁ ଅପ ବ୍ୟବହାର କରେ ନାହିଁ। ଆପଣ କଣ କରନ୍ତି, ସମୟର ଟିକେ ଜଣେଇବେ?
ଅମ ସମୟର ସଦୁପଯୋଗ ହିଁ, ସବୁଠାରୁ ଗୋଟେ ଅ ମୂଲ୍ୟବାନ ସ ବଧେ ମଣିଷ ଜୀବନରେ ସେମିତି ମୋ ଜୀବନରେ ବି ମୁଁ ସମୟର ଏତେ ବି ଅପଚୟ କରେ ନାହିଁ। ହଁ, ମୁଁ ଅ ଆଗୁରୁ ଏତେ ଅପଚୟ କରୁନଥିଲି। କିନ୍ତୁ ଏବେ ଅ ମୋର କଲେଜ୍ କିଛି ଦିନ ହେଲା ବନ୍ଦ ଅଛି ଯୋଉ ମାନେ ରଜ ଛୁଟି ପାଇଁ। ତ ମୁଁ ସେତିକି ଟାଇମ୍ ମୁଁ କନେ ନିଜୁକୁ ଦବା ଦେଇ ବିି ପରୁ ମାନେ ଦଉଚି କିନ୍ତୁ ସେତିକି ଟାଇମ୍ ମୁଁ ମୋ ବାଇଲ୍ ଫୋନ୍ ରେ କି ଅନ୍ୟାନ୍ୟ କୋଉ କାର୍ଯ୍ୟରେ ଲ ଗଉଚି ଯୋଉଟା କି ମୋର ମାନେ ପାଠ ପଢ଼ିବାର ଇଚ୍ଛା ବି ରହୁନି। ତ ଏଇ କିଛି ଦିନ ହେଲା ମୁଁ ସମୟର ସଦୁପଯୋଗ କରି ପାରୁନାହିଁ। କିନ୍ତୁ ଆଗୁରୁ ମୁଁ ସମୟର ସଦୁପଯୋଗ କରୁଥୁଲି ସଖାଳୁ ଉଠେ ଅ ଦେନ୍ ମୁଁ ପ୍ରାଣାୟାମ ଯୋଗ କରୁଥୁଲି ଏବଂ ତାପରେ ମୁଁ ମୋର ନିତ୍ୟକର୍ମ ସାରି ଖାଦ୍ୟ ଗ୍ରହ କରିକି ମୁଁ ମୋର ପାଠ ପଢ଼ାରେ ଲାଗି ପଡ଼ୁଥୁଲି। କିନ୍ତୁ ଏବେକା ସମୟରେ ମାନେ ଆଉ ଯେହେତୁ କଲେଜ୍ ଛୁଟି ରହିଚି ତ ମୁଁ ମୋର ସମୟକୁ ସେ ତିକି ଅ ଭଲସେ ବ୍ୟବହାର କରିପାରୁ ନାହିଁ ବହୁତ ଅପଚ ଅପବ୍ୟବହାର କରଚି ତ ମୁଁ ଏବେଠୁ ଚାହିଁବି କେମତି ମୋର ସମୟ କେତେ ବହୁତ ଭଲରେ ଯିବ। ଏବଂ କେମିତି ମୁଁ ସମୟର ସଦୁପଯୋଗ କରିବି। କାରଣ ସମୟ ଏମିତି ଗୋଟେ ଜିନିଷ ଯଦି ଥରେ ଜୀବନରୁୁ ଚାଲିଯାଏ ଆ ସେ ଆଉ କେବେ ଫେରେ ନାହିଁ ଯେମିତି କିି ଆମ ଛୋଟବେଳେ। ଛୋଟବେଳେ ଆମେ କେତେ ମଜା, ମସ୍ତି ଅ ସାଙ୍ଗସାଥି ଖେଳ ବୁଲା କରୁଥୁଲେ ସେତେବେଳେ ମଣିଷ ଜୀବନରୁ କୌଣସି ପ୍ରକାରର ବି ଅ ମାନେ ଟେନ୍ସନ୍ ନଥିଲା କିନ୍ତୁ ଏବେକା ସମୟରେ ମଣିଷ ଜୀବନରେ ସବୁ କିଛି ଥାଇକି ବି ମଣିଷ ସେତିକି ଚିନ୍ତାରେ ରହୁଚି ସେତିକି ଅ କଥା ଭାବୁଚି କିନ୍ତୁ ଆଗୁରୁ ସେତିକି ମାନେ ଆମ ସମୟରେ ଆମେ ସେତିକି କିଛି ଭାବୁନଥିଲେ। ଏବେ କିନ୍ତୁ ଆମେ ଆମର ଉଁ ଭବିଷ୍ୟତ ବିଷୟରେ ଭାବୁଚୁ। ତ ସମୟ କିଛି କୋଉଠି ନାଁ କୋଉଠି ସମୟରୁ ଆମେ ବୋହୁତ ମାନେ ମୂଲ୍ୟକୁ ଆମେ ବୁଝିବା ଦରକାର। ଯୋଉ ସମୟ ଥରେ ଚାଲିଯାଏ ସେତ କେବେ ଆଉ ଫେରେ ନାଁ। ତ ଆମୁକୁ ସମୟର ସଦୁପଯୋଗ ନିହାତି କରିବା ଦରକାର।
ହଁ ତ ହଁ ତମେ ଠିକ୍ କହିଲ। ଯେପରି କି ମୁଁ ସ୍ ବିଦ୍ୟାଳୟରେ ପଢ଼ୁଥୁବା ସମୟରେ ଯେପରି ମୁଁ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ସଖାଳୁ ଉଠି ଖାଏ। ପୁଣି ଟ୍ୟୁସନ୍ ଯାଏ। ଟ୍ୟୁସନ୍ ରୁ ଆସିଲା ପରେ ମୁଁ ମଧ୍ୟ ପୁଣିଥରେ ଖାଏ। ଆଉ ବିଦ୍ୟାଳୟକୁ ଯିବା ପରେ ବିଦ୍ୟାଳୟର ଖେଳ ଛୁଟିରେ ପୁଣି ଥରେ ଖାଏ ରେ ପୁଣି ଥରେ ବିଦ୍ୟାଳୟରୁ ଫେରିଲେ ଆଉ ଥରେ ଖାଏ ପୁଣି ସଂ ନ୍ଧ୍ୟା ବେଳୁକୁ ଆଉ ଥରେ ଖାଏ। ଆଉ ରାତିରେ ମଧ୍ୟ ମୁଁ ଖାଇବାରେ ଲାଗିପଡ଼େ କିନ୍ତୁ ସେଟା ସମୟରେ ମୋର ଖାଇବା ଉପରେ ଅଧିକ ନ ଥି ଅଭ୍ୟାସ ଥିଲା। କିନ୍ତୁ ତାପରେ ମୁଁ ପାଠପଢ଼ାରେ ଅଧିକ ଧ୍ୟାନ ଦେଇଥିଲି। ଆଉ ସେଥିଲାଗି ମୋ ସମୟ ଛୋଟବେଳ ଯେପରି ଯାଉଥୁଲା ସେତେବେଳେ ତ ଜାଣି ହୁଏ ନା ନା ଆ ଗୁକୁ କେମିତି କଣ ହବ ସେହିପରି ଆମ ସମୟ ପୁରା ଚାଲି ଯାଉଥିଲା। କିନ୍ତୁ ଏବେ ମୁଁ ସମୟର ସଦୁପଯୋଗ କରିବା, କରିବା ସହ ମୋ ଖାଇବା ମୋ ପିଇବା, ମୋ ଢଙ୍ଗ ରଙ୍ଗ ସବୁ ବଦଳି ଦେଇଛି। ଆପଣ ସମୟ ଯେପରିକି ମୋ ସମୟ ବ୍ୟବ ଠିକ୍ ସମୟରେ ବ୍ୟବହାର କଲେ ଧନ ସମ୍ପତ୍ତି ମଧ୍ୟ ମୁଁ ନିଜେ କିଛି କରିବାକୁ ଚାହୁଁଛି। ସେଥିଲାଗି ସମୟର ମୁଁ ସଦୁପଯୋଗ କରୁଛି। ଆପଣ ସମୟର ବ୍ୟବହାର କରି କିଛି ଧନ ମାନେ ପଇସା ଅର୍ଜନ କରିଛନ୍ତି କି?
ହ ନାଇଁ ମୁଁ ସେ ଯେହେତୁ ଏବେ ମୁଁ ପାଠ ପଢୁଛି ତ ମୁଁ ଏବେ ସେ ଛି ସେମିତି କିଛି କରୁନାହିଁ। ଅ ଆପଣ ଯୋଉ କହିଲେ କି, ଅ ଆପଣ ଆଗରୁ ଖାଉଥିଲେ ଆ ଖାଇବା ପ୍ରତି ଅଧିକ ଇଏ କରୁଥିଲେ ତାପରେ ସମୟରେ ସଦୁପଯୋଗ କରିକି ଆ ଆପଣ ପାଠ ପଢାରେ ବ୍ୟସ୍ତ ରହିଲେ। ତ ଆପଣ ପ୍ରଥମେ ଗୋଟେ ସାରଣୀ ପ୍ରସ୍ତୁତ କରିବେ। ମୁଁ ମୋର ମତ ଦଉଛି କି ଆପଣ ତମେ ଗୋଟେ ସାରଣୀ ପ୍ରସ୍ତୁତ କରିବା, ସେଥିରେ ଆପଣ ପ୍ରତି ଦିନ କଣ କରିବେ ତାର ଗୋଟେ ଲେଖିକି ରଖିବା। ମାନେ ସକାଳ କେତେଟାରେ ଉଠୁଛନ୍ତି ସେଇ ହିସାବରେ ଆପଣଙ୍କୁ ସାରଣୀ ପ୍ରସ୍ତୁତ କରିବାର ଅଛି। ଏହା ଦ୍ଵାରା ଆପଣଙ୍କର କଣ ହବ ନା ପିଲା ଦିନରେ ଯେତିକି ସମୟ ଆପଣ ଖାଉଥିଲେ କି ଯୋଉ ବି ସମୟ ଏବେ ସଦୁପଯୋଗ ପାଠ ପଢାରେ ଯେତିକି ସମୟ ଦେଇ ଦଉଛନ୍ତି, ଆପଣ କହୁଛନ୍ତି କି ଆପଣଙ୍କୁ ସେତିକି ସମୟ ମିଳୁନାହିଁ। ଖାଇବା ପିଇବା ପ୍ରତି, ତ ଆପଣ ଯେତେବେଳେ ପ୍ରଥମେ ଗୋଟେ ସାରଣୀ ପ୍ରସ୍ତୁତ କରିବେ, ସେତେବେଳେ ଆପଣଙ୍କର ସମୟର ଆହୁରି ମାନେ ସଦୁପଯୋଗ ହେଇକି ଯିବ ମାନେ ସମୟ ଟା ସନ୍ତୁଳନ ହେଇ ରକ୍ଷା ପାଇକି ଯିବ। ଯାହା ଦ୍ଵାରା କି ଆପଣଙ୍କର ଖାଦ୍ୟ ବି ଖାଇବା ସମୟ ଠିକ୍ ଟାଇମ୍ ରେ ହେଇଯିବ। ଏବଂ ପାଠ ପଢା ଏ ମଧ୍ୟ ହବ। ଏବଂ ସମୟର ସଦୁପଯୋଗ ମଧ୍ୟ ହେବ। ଆଉ ମଣିଷ ଥରେ ଯଦି ତଥା ଜୀବନରେ ସମୟ ଚାଲିଯାଏ, ମାନେ ଗୋଟେ ସମୟ ଚାଲିଯାଏ ସେ ତ କେବେ ଫେରି ଆସିବନି। ମାନେ ଯିଏ ମାନେ ସମୟର ମୂଲ୍ୟକୁ ବୁଝେ ତାହାର ସଦୁପଯୋଗ କରେ ସେ ଜୀବନର ସଫଳତା ଲାଭ କରେ। ଏବେକା ସମୟରେ ତ ଛାତ୍ରଛାତ୍ରୀ ମାନେ ନିୟମିତ ପାଠ ପଢା ଖେଳକୁଦ, ବ୍ୟାୟାମ୍, ଅ ବିଶ୍ରାମ୍ ପାଇଁ ଏକ ସମୟ ସାରଣୀ ପ୍ରସ୍ତୁ କରିବା ଉଚିତ୍, ଯୋଉଟା କି ମୁଁ ଆପଣଙ୍କୁ କହିଲି। ତ ଅଳସତ, ଅନାବଶ୍ୟକ ମୋବାଇଲ୍ ବ୍ୟବହାର, ଯେମତି କିି ମୁଁ ଏବେ କଲେଜ ଛୁଟି ଅଛି ବୋଲି ମୋ ଅନାବଶ୍ୟକ, ମୋବାଇଲ୍ ବ୍ୟବହାର କରୁଛି। ସମୟ ନଷ୍ଟ ମଧ୍ୟ କରୁଛି। ତ ମତେ ବି ସେଟାକୁ ଦେଖିକି ମତେ ବି ଗୋଟେ ସାରଣୀ ପ୍ରସ୍ତୁତ୍ କରିବାକୁ ପଡ଼ିବ। ଯେହେତୁ ଏବେ କଲେଜ୍ ଖୋଲିବାର ସମୟ ଆସିଗଲାଣି। ତ ମତେ ବି ସେତିକି ଟାଇମ୍ ଦବାକୁ ପଡିବ। ସେତିକି ସମୟ ଦେଇକି ମୁଁ ନିଜକୁ ସବୁ କ୍ଷେତ୍ରରେ, ସନ୍ତୁଳନ ରକ୍ଷା କରିବା ପାଇଁ ମୁଁ ନିଜକୁ ସମୟ ଦେବି।
ହଁ ତମେ ଠିକ୍ କହିଲ। ସମୟକୁ ଅ ଅତ୍ୟଧିକ ଭାବରେ। ହଁ ସାଙ୍ଗ କୁହନ୍ତୁ?
ହୋଉ ସାଙ୍ଗ ଆମର ଆଜି ଆଲୋଚନା ଟା ବୋହୁତ୍ ଭଲ ଥିଲା। ଆଉ ମୁଁ ତମ ସହିତ କଥା ହେଇକି ମତେ ବୋହୁତ୍ ମତେ ବୋହୁତ୍ କିଛି ଶିଖିବା ପାଇଁ ମଧ୍ୟ ମିଳିଲା।
ହଁ ସାଙ୍ଗ ମୋତେ ବି ଶିକ୍ଷା ପାଇଁ ମିଳିଲା। କିନ୍ତୁ ଆପଣ ଏବେ ବୋଧେ ଟିକେ ବ୍ୟସ୍ତ ରହିବେ? ସମୟର ସଦୁପଯୋଗ କରନ୍ତୁ।
ହଁ ମୁଁ ଏବେ ସ- ମୁଁ ଚେ-ଚେଷ୍ଟା କରିବି ମୁଁ ମୋର ସମୟର ସଦୁପଯୋଗ କରେ। ପାଇଁ ଅନାବଶ୍ୟକ ମୋବାଇଲ୍ ଆଉ ଦେଖିବି ନାହିଁ। ନଷ୍ଟ ସମୟକୁ ମୁଁ ଆଉ ନଷ୍ଟ କରିବି ନାହିଁ। ଆଉ ମୁଁ ଆପଣଙ୍କଠୁ ବହୁତ କିଛି ଶିଖିଲି। ଆଉ ଧନ୍ୟବାଦ। ମୁଁ ଏବେ ରଖୁଛି ସାଙ୍ଗ?
ହଁ ସାଙ୍ଗ ମୁଁ ବି ଏବେ ଆପଣଙ୍କଠାରୁ ରଖୁଛି। ରହିଲି ସାଙ୍ଗ।